ହଁ ମ୍ୟାଡାମ କଣ କରୁଛନ୍ତି?
ଏମିତି ବସିଛି ତମେ?
ଆଚ୍ଛା ଏମିତି ହିଁ ବସିଛି ଭଲ ଅଛନ୍ତି।
ହଁ ତମେ?
ଅ ହଁ ଭଲ ଅଛି ତ ଆମେ ଆମ ଟପିକ ଉପରକୁ ଯିବା।
ଅ ଖାଇନି ଖାଇବି ଆଉ ଆପଣ
ହୁଁ ମୁଁ ଖାଇ ସାରିଲିଣି।
ଓ ଖାଇ ସାରିଲେଣି କଣ ଖାଇଛନ୍ତି?
ଅ ଭାତ ଚିକେନ ତରକାରୀ ହେଇଥିଲା ତ ଖାଇଛି।
ତ ଆମେ ଆମ ଟପିକ ଉପରକୁ ଯିବା।
ହଁ।
ତ ଆମ ଟପିକ ଥିଲା ସରସ୍ଵତୀ ପୂଜା। ତ ମୁଁ କହୁଛି ଆପଣ ଶୁଣନ୍ତୁ
ତ ଦେଖନ୍ତୁ ସରସ୍ଵତୀ ପୂଜା ଆମର ଏକ ପ୍ରମୁଖ ପର୍ବ। ଏହି ଦିନ ବିଦ୍ୟାଜ୍ଞାନ ସଙ୍ଗୀତ ଓ କଳାର ଦେବୀ ମା ସରସ୍ଵତୀଙ୍କ ପୂଜା କରାଯାଏ। ଛାତ୍ରଛାତ୍ରୀ ଶିକ୍ଷକ କଳାକାର ଓ ସଙ୍ଗୀତ ପ୍ରେମୀ ମାନଙ୍କ ପାଇଁ ଏହି ପର୍ବର ବିଶେଷ ମହତ୍ଵ ରହିଛି। ଯେମିତି କିି ମାନେ ଏଇଦିନ ସମସ୍ତେ ମାନେ ମା ସରସ୍ଵତୀ କୁ ଆରାଧନା କରନ୍ତି ଅ କେବେ କେବେ ମାନେ ସରସ୍ଵତୀ ପୂଜା ଦେଖନ୍ତୁ ସରସ୍ଵତୀ ପୂଜା ଆମର ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଏ। ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ବସନ୍ତ ଋତୁ ର ଆଗମନ ମାନେ ବସନ୍ତ ଋତୁ ଆରମ୍ଭରେ ଏହି ପୂଜା ପାଳନ କରାଯାଏ। ଯେବେ ବସନ୍ତ ଋତୁ ଆସେ ସେବେ ଏ ପର୍ବ ପାଳନ କରାଯାଏ ଯେମିତି କି ଦେଖନ୍ତୁ ପୂଜାପଲ ପର୍ବରୁ ମାନେ ଘର ବିଦ୍ୟାଳୟ ପୂଜାମଣ୍ଡପ ଆଦି ସଫା କରାଯାଏ ତାପରେ ସୁନ୍ଦର ଭାବେ ସଜାଯାଏ। ହେଲା ଏବଂ ମା ସରସ୍ଵତୀଙ୍କ ମୂର୍ତ୍ତି ସ୍ଥାପନ କରାଯାଏ। ଫୁଲ ଫଳ ନଡ଼ିଆ ଧୂପ ଆଉ ଦୀପ ଓ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଏ। ତ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ସମସ୍ତେ ପୂଜାରେ ଯୋଗ ଦିଅନ୍ତି। ପୁରୋହିତ ମନ୍ତ୍ର ପାଠ କରନ୍ତି ଛାତ୍ରଛାତ୍ରୀ ମାନେ ନିଜ ବହି ଖାତା ଓ କଲମ ଦେବୀଙ୍କ ପାଖରେ ପ୍ରତି ଆଶୀର୍ବାଦ ପ୍ରାର୍ଥନା କରନ୍ତି। ଯେମିତି କିି ସରସ୍ଵତୀ ପୂଜା ଛାତ୍ରଛାତ୍ରୀଙ୍କର ପ୍ରିୟ ପର୍ବ। ସେମାନେ ଭଲ ପାଠ ପଢା ଜ୍ଞାନ ବୁଦ୍ଧି ଓ ସଫଳତା ପାଇଁ ମାସ ଙ୍କୁ ପ୍ରାର୍ଥନା କରନ୍ତି ଆ ପୂଜା ପରେ ଭୋଗ ଓ ପ୍ରସାଦ ବଣ୍ଟନ କରାଯାଏ। ବିଦ୍ୟାଳୟ ଓ କଲେଜରେ ଉଁ ନୃତ୍ୟ ସଙ୍ଗୀତ ଭଜନ ଓ ଜଣାଣ ପ୍ରତିଯୋଗିତା ଆୟୋଜନ କରାଯାଏ। ଯେମି ଯେମିତିକିି ପିଲାମାନେ ମାନେ ସବୁଥେରେ ମାନେ ଯଦି ଆଗେଇ ଯାଆନ୍ତି ତ ଏହି ପର୍ବ ଅ ରେ ମାନେ ଆମର ଜ୍ଞାନ ଶୃଙ୍ଖଳା ଏକତା ଓ ସଦ୍ଭାବର ଭାବାନା ସୃଷ୍ଟି କରେ ଯେମିତି ସମସ୍ତେ ମିଳିମିଶି ଏହି ପୂଜା ପାଳନ କରି ସମ୍ପର୍କକୁ ଦୃଢ ଅ କରନ୍ତି। ଆଉ ସରସ୍ଵତୀ ପୂଜାରେ ପରିବେଶ ମ ବନ୍ଧବ ମୂର୍ତ୍ତି ବ୍ୟବହାର କରିବା ଉଚିତ୍ ଯେମିତିକି ଇ ପ୍ଲାଷ୍ଟିକର ବେବହାର ଅ କମାଇ ସ୍ଵଚ୍ଛତା ରକ୍ଷା କରିବା ଦେଖନ୍ତୁ ସମସ୍ତେ କଁ କରନ୍ତି ପ୍ଲାଷ୍ଟିକ୍ ମୂର୍ତ୍ତି ଆଣି ଦଅନ୍ତି କେହି କେହି ମାଟି ମୂର୍ତ୍ତି ଆଣନ୍ତି। କିନ୍ତୁ ଅଧ୍ୟାପକମାନେ ଯୋଉମାନଙ୍କ ଘରେ ମାନେ ଧର ସେମାନେ ମୂର୍ତ୍ତି ରଖିବାକୁ ଚାହାନ୍ତି ବିସର୍ଜନ ନ କରିବାକୁ ଚାହାନ୍ତି ସେମାନେ କଁ କରନ୍ତି ମାଟି ମୂର୍ତ୍ତି ଧରି ପଳେଇ ଆସନ୍ତି ତ ଆଉ ସରସ୍ଵତୀ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ ଏହା ଜ୍ଞାନ ଶିକ୍ଷା ଓ ସଂସ୍କୃ ତିର ପର୍ବ। ଆମେ ନିଷ୍ଟାର ସହ ମା ସରସ୍ଵତୀଙ୍କ ପୂଜା କରି ତାଙ୍କର ଆଦର୍ଶକୁ ଜି ଜୀବନେରେ ପାଳନ କରିବା ଉଚିତ୍ ଆ ତାଙ୍କ ଆଶୀର୍ବାଦରେ ଆମ ଜୀବନ ମାନେ ବୁଦ୍ଧି ଜ୍ଞାନ ଓ ସଫଳତାରେ ପରିପୂର୍ଣ୍ଣ ହେଉ। ତ ଏହିପରି ଭାବେ ଆମେ ସରସ୍ଵତୀ ପୂଜା ପାଳନ କରୁ। ତାପରେ ଆସିଲା ଆମର ଜାଣିଥିବେ ମାଣବସା ଗୁଲୁବାରେ ମାର୍ଗଶୀର ମାସରେ କରାଯାଏ। ତ ଏଇଟା ସମସ୍ତଙ୍କ ଘରେ କରାଯାଏ ମାଣବସା ଗୁରୁବାର। ତ ଆମର ମାଣବସା ଗୁରୁବାର ହଉଚି ମାର୍ଗଶିର ମାସ ତ ଗୋଟେ ପବିତ୍ର ପର୍ବ ଏଇ ମାସେରେ ମା ଲକ୍ଷ୍ମୀଙ୍କୁ ଆରଧନା କଲେ ଘରେ ଧନ ଧାନ୍ୟ ଓ ସୁଖ ସମୃଦ୍ଦି ବୃଦ୍ଧି ପାଏ। ଅ ବୋଲି ଲୋକ ବିଶ୍ୱାସ ହେଇଛି ଯେମିତିକି ମା ନା ଅର୍ଥ ଧାନ ମାପିବା ପାତ୍ର ଏବଂ ବସ୍ ସା ଅର୍ଥ ସ୍ତାପନ କରିବା ଧାନ ଭରା ମାଣକୁ ସଜାଇ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ। ସେଥିପାଇଁ ଏହାକୁ ମାଣବସା ଗୁରୁବାର ବୋଲି କୁହାଯାଏ। ତ ମାଣବସା ଗୁରୁବାରେରେ ମଧ୍ୟ ଘର ସଫା କରାଯାଏ ଛୋଟି ଚିତା ଅଙ୍କା ଯାଏ। ଅ କଳସ ଧାନ ନଡିଆ ଫୁଲ ଧୂପ ଦୀପ
ତୁମ ଭଏସ୍ କଟୁଚି।
ଯାଏ
ହାଲୋ ହଁ ଶୁଭୁନି ଟିକେ ଶୁଭୁନି।
ହ୍ୟାଲୋ।
ହଁ କୁହ ମାନେ ହଁ ଅଧିକ ଜୋରରେ ସାଉଣ୍ଟୁ ହଉନି ମାନେ ସ୍ଲୋ ସାଉଣ୍ଡୁ ହଉଛି ତମର।
ଆଛା ଓ ଯେହେତୁ ବାହାରେ ବର୍ଛା ହଉଛି ସେଥିପେଇଁ ଟିକେ ଏ ପ୍ରୋବ୍ଲେମ ଦେଖାଯାଉଛି।
ନେଟୱର୍କ ପ୍ରୋବ୍ଲେମ୍ ରହୁଚି ହଉ ଠିକ୍ ଅଛି କୁହନ୍ତୁ।
ତ ଆମେ କଁ କରୁ ସକାଳୁ ସ୍ନାନ କରି ନୂଆ କିମ୍ବା ସଫା ବସ୍ତ୍ର ପିନ୍ଧି ପୂଜା କରୁ। ମା ଲକ୍ଷ୍ମୀଙ୍କୁ ଫୁଲ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଏ। ପରିବାରର ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ। ଏହି ଦିନ ମା ଲକ୍ଷ୍ମୀଙ୍କ ବ୍ରତ କଥା ପାଠ କରାଯାଏ। ଏଥିରେ ସ୍ୱଛତା ପରିଶ୍ରମ ଦୟା ଓ ସମସ୍ତଙ୍କୁ ସମାନ ଅ ସମ୍ମାନ ଦେବାର ଶିକ୍ଷା ମିଳେ ଯେମିତି କିି ଝୋଟି ଚି ତାର ମହତ୍ଵ ହଉଛି ଓଡିଆ ସଂସ୍କୃତିରେ ଝୋଟି ଚିତାର ବିସେଷ ସ୍ଥାନ ରହିଛି। ଯେମିତି କିି ମାଣବସା ଗୁରୁବାର ହେଲେ ଆମେ ଚାଉଳ ଗୁଣ୍ଡରେ ଘର ଆଗରେ ସୁନ୍ଦର ମାନେ ଝୋଟି ଆଙ୍କିଥାଉ ଯାହା ମା ଲକ୍ଷ୍ମୀଙ୍କୁ ସ୍ଵାଗତ କରିବାର ପ୍ରତିକ। ତାପରେ ମା ଲକ୍ଷ୍ମୀଙ୍କୁ ଆମର ଯୋଉ ଅଛି ଚାଉଳ ଗୁଣ୍ଡ ର ଝୁଟି ବହୁତ ଭଲ ଲାଗେ। ତ ସାମାଜିକ ଓ ସାଂସ୍କୃତିକ ମହତ୍ଵରେ ଏହି ପର୍ବ ପରିବାରରେ ଏକତା ଭକ୍ତି ଓ ସହଯୋଗର ଭାବନା ବଢାଏ। ଏହା ଓଡିଶାର ପ୍ରାଚୀନ ପରମ୍ପରା ଓ ସଂସ୍କୃତି ଜୀବନ୍ତ ରଖିଛି ଯେମିତି କି ଆମର କ ଯେବେଦ ହେଲା ପୂଜା ସହିତ ସ୍ୱଚ୍ଛତା। ସତ୍ୟ ପରିଶ୍ରମ ଓ ଦୟାର ପଥରେ ଚାଲିବା ଉଚିତ। ପରିବେଶକୁ ସଫା ରଖିବା ଓ ଅପ ଅପଚୟ ନ କରିବା ଆମର କର୍ତ୍ତବ୍ୟ। ମାର୍ଗଶିର ମାସର ଗୁରୁବାର ଓଡିଆ ଘରେ ଭକ୍ତି ଶାନ୍ତି ଓ ସମୃଦ୍ଧିର ପ୍ରତୀକ ଏହି ପର୍ବ ଆମକୁ ପରିଷ୍କାର ପରିଚ୍ଛନ୍ନତା ଶୃଙ୍ଖଳା ପରିଶ୍ରମ ଓ ପରସ୍ପର ପ୍ରେମର ଶିକ୍ଷା ଦିଏ। ଆମେ ଏ ପରମ୍ପରାକୁୁ ସମ୍ମାନର ସହ ପାଳନ କରିବା ଉଚିତ୍। ତି ତ ଆପଣଙ୍କ ଘରେ କେମିତି ଆପଣ ଗୁରୁବାର ମାନେ କରନ୍ତି?
ଗୁରୁବାର ତ ତମେ ଜାଣିଛ ଯେ ମହାପ୍ର ଆମ ଲକ୍ଷ୍ମୀ ମହାପ୍ରଭୁଙ୍କୁ ବସେଇକି ତାଙ୍କ ଉପରେ ଧାନର କିଛି ବିଣ୍ଡା କରନ୍ତି ଯାହାକି ତାଙ୍କ ମୁଣ୍ଡ ଉପରେ ରଖ ଖନ୍ତି ତାପରେ ଦୀପ ଧୂପ ଆମର ଅଁ ଆଳତି ଆଉ ଆମର ଝୁଣା ଏଗୁଡ଼ାକ ସବୁ ମାନେ ପୂଜା ଯେମିତି କରିବା କଥା କରନ୍ତି। ତାପରେ ବାଳ ଭୋଗ ବାଢ଼ନ୍ତି ତାପରେ ଆମର
ହ୍ୟାଲୋ।
ତା ବାଳ ଭୋଗ ଯେମିତି ବାଢିବା ତ ବାଢ଼ନ୍ତି ତାପରେ ଆମର ମାଆଙ୍କର ପ୍ରଧାନ ଖାଦ୍ୟ ହେଉଛି ଯେମିତି ଆମର ଭାତ। ଆମ୍ବିଳ ଆଉ ଶାଗ ଭଜା ଆଉ ଏମିତି ଯାହା ସବୁ ଏଇ ତିନୋଟି ଆମର ପ୍ରଧାନ ଖାଦ୍ୟ।
ଆଚ୍ଛା।
ତ ସେଥିଲାଗି ମାଆଙ୍କୁ ଭାତ ଆମ୍ବିଳ ଶାଗ ଭଜା ବାଢ଼ିକି ମାନେ ମହାପୁରୁଙ୍କୁ ଭୋଗ କରାଯାଏ। ଆମର ଚିତଉ ପିଠା ଯେମିତି। ଏଗୁଡ଼ା ସବୁ ମହାପ୍ରଭୁଙ୍କୁ ଭୋଗ କରାଯାଏ ତାପରେ ଆମର ଆସେ ପିଠା ମାନେ ଲାଷ୍ଟ ଗୁରୁବାରଦିନ ପିଠା ପିଠା ସବୁ ପୂଜା କରାଯାଏ ମାନେ ସାତ ପ୍ରକାର ଏମିତି କିଛି ପିଠା ଅଛି ତ ସେଇ ପିଠା ସବୁ ବନେଇକି ରେ ମହାପୁରୁଙ୍କୁ ପୂଜା କରାଯାଏ। ତାପରେ ଘରର ସ୍ତ୍ରୀ ହଉ କି ଝିଅ ମାନେ ହୁଅନ୍ତୁ ଆମର ଲକ୍ଷ୍ମୀ ପୁରାଣ ପଢନ୍ତି ବହି ପଢନ୍ତି ତ ଆମର କିଛି ଏଠି ମାନେ ଆଗରୁ ରହିଛି ଯେ ଲକ୍ଷ୍ମୀପୁରାଣ ବହି ପଢ଼ିଲେ ଆମର ପାପ କିଛି କ୍ଷୟ ହେବ ବା ଆମେ କିଛି ପୁଣ୍ୟ କରିବା।
ଆଚ୍ଛା।
ତାପରେ ସନ୍ଧ୍ୟାରେ ଯେମିତି ସନ୍ଧ୍ୟା ଘରେ ଆମର ଇଶାନରେ ଯେମିତି ସନ୍ଧ୍ୟା ଦେବା କଥା ଦିଅନ୍ତି। ତାପରେ ଝୁଣା ଦେଇକରି ଆଳତି କରିକିରି ମହାପୁରୁଙ୍କୁ ଉଠାନ୍ତି। ତାପରେ ମାନେ ସେଇ ଆମ ଝିଅ ମାନଙ୍କର ବା ବୋହୂ ମାନଙ୍କର ସେଇଦିନ ଥାଏ। ମୁଣ୍ଡ ଧୋଇ ଅଁଳାରେ ମୁଣ୍ଡ ଧୋଇକିରି ଆ ମହା ପୁରଙ୍କୁ ମୁଣ୍ଡିଆ ମାରିବା। ଆଉ ସେଇଦିନ ଦିନଟି ସାରା ତେଲ ଲଗେଇବାନି ମୁଣ୍ଡରେ କି ଆମର ମୁଣ୍ଡ କୁଣ୍ଡେଇବାନି। ଯଦି ମୁଣ୍ଡ କୁଣ୍ଡେଇବା ତାହେଲେ ଅସନ୍ତୁଷ ହୋଇ ମାହାପୁରୁ ଲକ୍ଷ୍ମୀ ମା ପଳେଇବେ ଘରୁ। ଆଉ ଏମିତି ସବୁ କିନ୍ତୁ ଲାଷ୍ଟ ପାଳିରେ ମାନେ ଫାଷ୍ଟ ଗୁରୁବାର କରାଯାଏନି। କାରଣ ସେଇ ମାସରେ ଗୋଟେ ମାନେ ସେଇ ମାସ ଆଶାଢ଼ ନା ଏମିତି କିଛି ପଡ଼େ।
ପ୍ରଥମା ଅଷ୍ଟ
ହଁ ପ୍ରଥମା ଅଷ୍ଟମୀ ହଁ ପ୍ରଥମା ଅଷ୍ଟମୀ ପାଇଁ ଯାଇନି। ତ ଫା ଫାଷ୍ଟ ଗୁରୁବାର ନ କରିକି ବାକି ଆଉ ଆଉ ତିନିଟା କି ଚାରିଟା ଯାହା ବି ଗୁର ଗୁରୁବାର ଆସେ। ସେଗୁଡ଼ାକ ପାଳନ କରାଯାଏ। ତ କେବେ କେବେ ଉଁ ଗୁରୁବାର ମ ପାଞ୍ଚଟା ବି ଆସେ କେବେ କେବେ ଚାରିଟା ବି ଆସେ ଏମିତି ଆଉ। ଶୁଭୁନି ଆପଣଙ୍କ ଭଏସ୍।
ହଁ ହାଲୋ।
ହଁ କୁହ ହଁ ହୁଁ ହୁଁ।
ବର୍ଷା ଯୋଗୁ ନେଟୱାର୍କ ଟିକେ ପ୍ରୋବ୍ଲେମ ହଉଛି ତା ସେଥିପାଇଁ ଶୁଭୁ ନାହିଁ। ତ ଆମର ଏବେ ଟାଇମ ହେଇଯାଇଛି ମୁଁ ଏବେ ରଖୁଛି।
ହଉ ଠିକ୍ ଅଛି ହଁ।